ଆଜ୍ଞା କଣ କରୁଥିଲେ?
ମୁଁ ବସିଥିଲି ଆପଣ କଣ କରୁଛନ୍ତି?
ମୁଁ ଏବେ ରୋଷେଇ ବସେଇକି ଆସି ବସିଛି।
ଓ ହୋ କଣ ରୋଷେଇ ବସେଇଲେ?
ରୋଷେଇ ହେଇଛି ପୋଟଳ ଆଳକୁ ଭଜା ଆଜି ଶନିବାରେ ଡାଲମ ବସିଛି ଭ ଭାତ ବି ହେଇସାରିଲାନି ଶାଗ ମାନେ ବଛା ହେଇଛି ଭଜା ହେଇନି ଗରମ ଗରମ ଭାଜି ଖାଇ ବୁ ତା ସହିତ ଗୋଟା କଲରା ଭଜା ହଉଛି। ଆପଣଙ୍କର କଣ ଆଜି ରୋଷେଇ?
ଆମର ତ ସକାଳେ ଟିଫିନ ପରଟା ଆଉ ଭେଣ୍ଡି ଆଳୁ ଭଜା ହେଇଛି କଣ କିଛି ହେଇନି ହବ ଦେଖିବା କଣ ଗୋଟେ କରିବା।
ଓହୋ ଆଉ ପାଗ କେମିତିଆ?
ଏ ଖରା ହଉଥିଲା ଦି ଦିନ ହେଲା ଦି ଦିନ ବର୍ଷା ହଉଥିଲା ତାପରେ ଯୋଉ ଦି ଦିନ ଖରା ହଉଥିଲା ମାନେ ଏମିତି ଖ-ଖରା ହଉଥିଲା ଅଂଶୁଘାତ ଭଳିଆ ଖରା।
ହୁଁ
ଏବେ ଆଜି ଟିକେ ତ ଛାଇ ଭଳିଆ ଦେଖଉଛି।
ହଁ ଏପଟ ସାଇଡ ବି ସେମିତି ଅଛି ବର୍ଷା ଉଠେଇଛି ମାନେ କାଁଳିଆ ପାଗ ଦେଇଛି କାଲି ବର୍ଷା ବି ଏକଡ ସାଇଡ ହେଇଥିଲା ଅଳ୍ପ କିଛି କିଏ ଥଣ୍ଡା
ଖରାମାନେ ଅଲଗା ପ୍ରକାର ଖରା ଆଜି ଟିକେ କାଁଳିଆ କାଁଳିଆ ପାଗ ଦେଖଉଛି। ହଁ ଦେଖିବୁ
ହୁଁ ହଁ ହଁ ଆମ ଆଡେ କାଲି ବର୍ଷା ଟିକେ ଟିକେ ଫିରି ଫିରି ହେଇଛି ଦିନ ସାରା ପୁରା ଖରା ରଖିଲା ଖରା ବଳେ ଦୁଇଟା ତିନି ଟା ପାଖାପାଖି ହବ ବର୍ଷା ହେଇଛି ଏ ଥଣ୍ଡା ପରିବେଶ ଟିକେ ପକେଇ ଦେଇଥିଲା ତଥାପି ଯୋଉ ଗୁଳୁଗୁଳି ହଉଛି ରହି ହଉନି ବିନା ଫ୍ୟାନରେ ପବନରେ।
କରତ
ଫ୍ୟାନ ପବନରେ ଆଉ ଆପଣଙ୍କର ଏଥର କଣ ରଜ ମହୋତ୍ସବ କଣ କେମିତି ପାଳିଲେ?
ରଜ ମହୋତ୍ସବ କଣ ମୁଁ ତ ରହୁଛି ଟିକେ ବାହାରେ ରହୁଥିଲି ସେ ବାହାରୁ ଯାଇଥିଲି ଘରକୁ ରଜ ଗୋଟେ ଦିନ ଘରେ ପାଳିଲି ଏମତି ନୂଆ ଡ୍ରେସ୍ ମନ୍ଦିର ଯାଇକି ବୁଲାବୁଲି କଲି ଟିକେ ରଜପାନ ପୋଡ ପିଠା ସବୁ ଖାଇଲି ତାପରେ ଆମ କୋଟ ଭିତରେ ମୁଁ ଯୋଉଠି ରୁହେ ସେଇଠି ଆସିକି ସେଇଦିନ ସେଇଠି ପ୍ରୋଗ୍ରାମ ଫୋଗ୍ରାମ ର ଚାଲଥିଲା ତ ସେଇଥିିନ ଏଠି ଆସିକି କେତେ ପ୍ରକାର ଦୋଳି ସବୁ ବନ୍ଧା ହେଇଥିଲା ଖାଇବା ପିଇ ସବୁ ପାଞ୍ଚ ପାଞ୍ଚ ମାନେ ଗୋ ଏ ଖାଇବା ପାଞ୍ଚ ପ୍ରକାର ଏମିତି ସବୁ ହେଇଥିଲା ମାନେ ଖାଇଲୁ ପିଇଲୁ ଭଲରେ ଗଲେ ଆଉ ଆପଣଙ୍କର।
ଆମ ଆଡେ ଏକରେ ମହୋତ୍ସବ ହେଇଥିଲା ଆମର ଯାହା ହେଲେ ଗାଁରେ ସବୁ ରହୁଛୁ ନା ଗାଁରେ ରହୁଛୁ ତେଣୁକରି ସବୁ ଝିଅମାନେ ଏକାଠି ହୋଇକି ଘରେ ଘରେ ଆସି ସିନା ମାନେ ଆମ ଖୁସିରେ ଆମେ କିଛି କତାଙ୍କୁ ଦେଇଥିଲୁ ଯେ ମହୋତ୍ସବ ବନେଇବା ପାଇଁ ସେ ସେଏଠୁ ମହୋଉତ୍ସବ ବନେଇ ଖାଇବା ପିଇବାର ବନ୍ଦୋବସ୍ତ କରିଥିଲେ ତା ସହିତ ମାନେ ଗୁପଚୁପ୍ ଆଇସକ୍ରିମ୍ ଏଇଗୁଡା ବି ଖାଇବାକୁ ଦେଇଥିଲେ ତାପରେ ଛୋଟ ଛୋଟ ପିଲାମାନେ ସବୁ ଅଭିନୟ କିଏ ନାଚ କିଏ ଗୀତ ଏମିତି ସବୁ କରିଥିଲେ ଦେଖିଲୁ। ତ ସବୁ ଯାଇକି ଆମେମାନେ ସବୁ ତାପରେ ଦୋଳି ବି ତିନି ଚାରି ପ୍ରକାର ପଡିଥିଲା ଯେମିତିକା ପଟା ଦୋଳି ନିସୁଣୀ ଦୋଳି ଡଙ୍ଗା ଦୋଳି ଚକ୍ର ଦୋଳି ଏମିତି ଚାରି ପାଞ୍ଚ ପ୍ରକାରରେ ପଡ଼ିଥିଲା ସେଇଠି ଖାଇକିନା ଆ ଯଦି ଆ ଆପଣ ଚାହିଁବେ ଆର ବର୍ଷ ଆମ ଏକୁଡକୁ ଆସିକିନି ଆମ ସହିତ ଯୋଗ ଦେଲେ ଭଲ ଲାଗିବ ଖୁସି ଲ ଲାଗିବ।
ହଁ ହଁ ଆଉ ଦେଖିବା ଆଉ।
ହଁ ଆସିବେ ନାଇଁ ନିଶ୍ଚିନ୍ତ ଆସିବେ ଏକଡ ଆମର ବହୁତ ବଢିଆ ଭାବରେ ହଉଚି। ଏଇ ବର୍ଷ ଅପେକ୍ଷା ଆର ବର୍ଷ ଆହୁରି ଭଲ କରିବେ ବୋଲି କଥାବାର୍ତ୍ତା ସବୁ ଚଲେଇଚନ୍ତି। ଯାହାହେଲେ ବି ଆପଣ ଗୋଟେ ଏ ଆର ବର୍ଷ ଯାହାହେଲେ ବି ଚେଷ୍ଟା କରିକି ଆସିବେ ଆମେ ତମଁ ଅପେକ୍ଷାରେ ରହିବୁ। ଆଉ ରଥଯାତ୍ରା ଆପଣଙ୍କ ଆଡେ କଣ କେମିତି ଚାଲିଚି?
ରଥଯାତ୍ରା ଏବେ ତ ଉ ନୂଆ ରଥ ବନା ହଉଚି।
ନୂଆ ରଥ ବନା ହଉଚି, ଏବେ କଲର ଦଉଚନ୍ତି ରଥ କାଠ ଗୁଡାରେ ସବୁ ମାନେ ରଥ ବନେଇ ସାରିଚନ୍ତି, କାଠରେ କଲର ଦଉଚନ୍ତି, ତାପରେ ଏଇ ଯୋଉ ରଥଯାତ୍ରା ଆସି ମାନେ ଆଉ ତ କେତେ ଦିନ ସତେଇଶ ତାରିଖ ବୋଧେ ରଥଯାତ୍ରା। ହଁ ପାଞ୍ଚ ତାରିଖ ଛଅ ତାରିଖ ଏମିତି ବେଳକୁ ସେମାନେ ବୋଧେ କଲରଫୁଲ ମାନେ ଶାଢୀ ଫାଡି ପିନ୍ଧେଇକି ରଥରେ କପଡା ଫପଡା ବାନ୍ଧିକି ସଜେଇବେ ବଧେ ଆଉ।
ଆମର ବି ଏକଡେ ସେମିତି ହଁ ଆମର ବି ଏକଡେ ସେମିତି ହଉଚି। ର ଥ ନୂଆ ରଥ ଏବେ ତିଆରି ହଉଚି। ଉଁ ନୂଆରଥ ତିଆରି ହଉଚି, ସମସ୍ତେ ଆମର ବନ୍ଧୁବାନ୍ଧବ ଯିଏ ଯିଏ ଆଣେ ସମ ମସ୍ତେ ଆସନ୍ତି, ଆମ ସେ ରଥଯାତ୍ରାକୁ ଦେଖିବା ପାଇଁ ବୁଲିବା ପାଇଁ ଆସନ୍ତି ଗୋ ଟେ ଦିନରୁ ଆଗରୁ ଆସନ୍ତି, ଏ ଗୋଟେ ଦିନ ଆଗରୁ ପିଲାଛୁଆ ବି ସବୁ ବାହାରେ ଯିଏ ରହୁଚନ୍ତି ସେମାନେ ବି ଆସନ୍ତି। ସ୍ଵାମୀ ମାନେ ହଜବେଣ୍ଡ ମାନେ ବି ସେମାନେ ରହୁଚନ୍ତି ବାହାରେ ସେମାନେ ବି ଆମର ସେଇ ରଥଯାତ୍ରା ବଳକୁ ବହୁତ ଖୁସିରେ ମାନେ ଦିନଟି କଟିଯାଏ ସେ ଠାକୁର କତିକି ଯାଉ ସେଠି ସେ ଦୌଡି ଧରିକି ଭିଡା ହୁଏ ମନକୁ ସେ ଯା ତାପରେ ଆଠ ନଅ ଦିନ ପୁରା ପ୍ରସାଦ ମାଉସୀ ଘରକୁ ଯଉଁ ଆସନ୍ତି, ଆମ ଏକଟେ ସାଇଡ଼ ମାଉସୀ ଘର ରହୁଚି। ତେଣୁକରି ସେଦିନ ହୁଁ ମାନେ ସେ ନଅ ଦିନ ଯାଦ ପ୍ରସାଦ ସେବନ ଡାଲମା ଆରୁଆନ୍ନ ଖଟା ତ ଯୋଉ ଦିନ ମାନେ ଯେ ଯାହା ମିଳିଲା ସେମିତି ନୁହଁ ଯେ ନାଇଁ ଖାଲି ରୁଆର୍ନ ଡାଲମା ଖଟା କଉଦିନ ଖିଚୋଡ଼ି ହବ ତାପରେ ପୋଡପିଠା
ହୁଁ ସତ କହିଲେ
ଏମିତି ଡାଲ ଠାକୁରଙ୍କ ପାଖରେ ଡାଲମା ଭାତ କରିକି ଖାଇବାର ଗୋଟେ ମଜା ଅଲଗା।
ଆଉ ଏମିତି ଘରେ ବନେଇଲେ ତ ଇଚ୍ଛା ହୁଏନି ଖାଇବା ପାଇଁ ଡାଲମା। ସତ ଠାକୁର ପାଖରେ ବିନା କିଛି ପଡିଥିବ ସବୁ ଇଏ ହେଇଥିବ ଖାଇବା ପାଇଁ କେତେ ଟେଷ୍ଟ ଲାଗିବ।
ଅହ ସେ ପ୍ରସାଦ ତ ପୁରା ମାନେ ଯେମିତି ଅଲଗା ଗୋଟେ ବାସ୍ନା ସେ ତମେ ମାନେ ଘରେ ଯେତେଟା ଆଇଟମ କଲେ ବି ସେମିତି ବି ଭଲ ଲାଗିବନି ଅରୁଆନ ଡାଲମା ଏଇ ଦିଟା ରେ ବି ହେଲେ ଆରାମ ସେ ଖାଇଦବା ପୁରା ଶାନ୍ତିରେ ଖାଇବ ସେ ଭଗବାନଙ୍କ ପ୍ରସାଦ। ସେଇଆକୁ ଭଲ ଲାଗେ ଖାଇବା ପାଇଁ ଆପଣ ବି ଚାହିଁଲେ ଆସି ଆସିବେ ଆମ ଏପଡକୁ ରଥଯାତ୍ରା ଦେଖିବେ ବହୁତ ବଢିଆ ଭାବରେ ହଉଚି, ବହୁତ ଲୋକ
ଆମର ବି ଏପଟେ ଭଲ ହୁଏ ଉଁ କିନ୍ତୁ, ଆମ ଘର ପାଖରେ ଯେମତି ଯୋଉ ମାଉସୀ ବାଡି ଗୋଟେ ହୁଏ ମାନେ ଆମେ ତ ଏତେ ଘରେ ରହୁନୁ, ଆମେ ଖାଇ ମାନେ ଆମ ଘରକୁ ଖାଇ କୁ ଲାଗିକି ତାଙ୍କର ମାଉସୀ ବାଡି କୁର କରନ୍ତି ତ। ଉଁ ହୁଁ। ମାନେ ଏମିତି ଡାକନ୍ତି ଖାଇବା ପାଇଁ, ଆମ ଘରେ ତ କେହି ରହୁନାହାନ୍ତି, ପ୍ରାୟ ଟାଇମ ସବୁ ସ୍କୁଲ ଯାଉଚନ୍ତି, ସବୁ ଟିଉସନ୍ ଯାଉଚନ୍ତି କିଏ ଜବ ପାଇଁ ଯାଉଚନ୍ତି, କିଏ କଣ କୋଉଠି ରହୁଚନ୍ତି। ଆଉ ତ ଘରେ କି ରହୁନାହା ଆମେ ସେଥିପାଇଁ, ମାନେ ଆମର ଭାଗ୍ୟ ହଉନାହିଁ ଯେ ଟିକେ ରହିକି ସେ ପ୍ରସାଦ ପାଇପାରିବୁ।
ନିଶ୍ଚିନ୍ତ ନିଶ୍ଚିନ୍ତ ଠାକୁରଙ୍କ ଡୋର ଲାଗିଲେ ନିଶ୍ଚନ୍ ନ୍ତ, ସବୁ ଭାଗ୍ୟ ଦୂର ନେ ଡୋର ଲାଗିଲେ ଯେମିତି କୁହନ୍ତି, ଭଗବାନଙ୍କ ଦର୍ଶନ କରିବ। ସେଇଭଳିଆ ଭାଗ୍ୟ ଥିଲେ ପ୍ରସାଦ ବି ସେ ସେବନ କରିବ। ତେଣୁକରି ଏଇ ବର୍ଷ ଟିକେ ଚେଷ୍ଟା କରନ୍ତୁ ଦେଖିବା। ଆମ ଗାଁ ଇଆ କଡକୁ ଆସିବା ପାଇଁ ଦେଖିବା ସାଙ୍ଗ ହେଇକି ବୁଲିବା ମଜାମସ୍ତି କରିବା। ଠାକୁ
ହଁ ଏତିକି ଏତିକି ଡାକିଲେ ଏତିକି ଡା କିଲେ ମତେ ଖୁସି ଲାଗିଲା। ଯାହା ପାଇଁ
ଆ ଚେଷ୍ଟା କରିବି ଆସିବା ପାଇଁ। ଆଉ ଆପଣଙ୍କ ଆଡେ କଣ ସବୁ ଏବେ ପନିପରିବା ସବୁତ
ପନିପରିବା ସବୁ ତ ରେଟ ସେମାନେ ଗୋଟେ କହିବାକୁ ଗଲେ। ସବୁରୁ ସବୁ ରେ ଷାଠିଏ ଆଳୁ ଟାକୁ ପିଆଜ ଟାକୁ ଛାଡିଦେଲେ। ସବୁରା ରେଟ ଷାଠିଏ ଉପରେ ସତୁରି ଅଶୀ ଏମତି। ମାନେ ଯେ ଯେମିତି ତା ତାଜା ପରିବା ମିଳୁନି ତାଜା ପରିବା ମିଳୁନି। କମ ନବା କଥା ଦେଖିଲା ବେଳକୁ ବେଶୀ ନଉଛି
ଆଛା ଆମେ ଗାଁ ଗାଁଉଲି ରେ ଯେହେତୁ ରହିଲୁ, ଆମ ବାରିଘରରେ କିଛି ବାରିରେ ଲଗେଇଛୁ ଜହ୍ନି ଦିଟା ବାହାରିଛି ଭାଇଗଣୀ ଦିଟା ବାହାରିଛି କଞ୍ଚାଲଙ୍କା ଦିଟା ବାହାରିଛି, ମାନେ ଏବେ ବାହାରିଛି ହୁଁ।
ମୋ ଘରେ ଏମିତି ଭେଣ୍ଡି ଗଛ ଲଗା ହେଇଥିଲା। ମୁଁ ଆର ଥରେ ଯାଇଥିଲି ମୁଁ ଘରେ ଦେଖିଥିଲି ଏଥର ଦେଖିବାକୁ ଗଲେ ଭେଣ୍ଡି ହେଇଛି ଘରୁ ଧରିକି ପଳେଇଆସି
ଯାହାହେଲେ ବି କିଛି ମାନେ ବାରିରୁୁ ମିଳି ଯାଉଛି। ଶାଗ ଦିଟା ବି ହଁ ବାଡି ଜିନିଷ ଖାଇବା ବି
ହଁ ହଁ ମାନେ ସେଇ ଟେଷ୍ଟ ତ ରହୁ ଛି, ଆଉ ଗୋଟେ ସେଇଟା ଗୋଟେ ମାନେ ବାଡି ଜିନିଷ ତୋଳି ଆଣି ବି ଖାଇବ ଗୋଟେ ହୁଁ, ଗୋଟେ କଣ ନଷ୍ଟ ହେଇଗଲେ ବି ଭଲ ଲାଗୁନି ତ ଖାଇନ। ଏଟା ଗୋଟେ କଣ ହେଇଯାଇଛି ପକେଇ ଗୋଟେ ଗା ଦେହରୁ ଯିବନି। ଯୋଉ କିଣିକି ଆଣିଥିବେ ସେଇଟା ଗୋଟେ ଖରାପ ହେଇଗଲେ ବି ତାକୁ ଖା ଇବାକୁ ବାଧ୍ୟ।
ହ
ଏନେ କିଣିକି ଆଣିଛି କିଣିକି ଆଣିଛନ୍ତି ଦେହରେ ଲାଗିବ।
ନିଶ୍ଚିନ୍ତ ନିଶ୍ଚିନ୍ତ, ନାଇଁ କିଣିକି ଆଣିଛନ୍ତି ଯାହାଲେ ପଇସା ଦେଇକି ଦେହକୁ ନିଶ୍ ନିଶ୍ଚିନ୍ତ ବାଧିବ। କିନ୍ତୁ ବାରିରୁ ହଁ ହଁ ବାଡିରେ ହଉଛି କିଛି ନହେଲେ ବି ଆମର ଏଠି କଣ ହଁ ଅଧିକ କାର ହେଲେ ବି, ଆମର ଘର ପାଖିଆ ଲୋକ ଯା ଯେ ତେ ଭଲ ସମ୍ପର୍କ ଅଛି! ତାଙ୍କୁ ବି ଆମେ ଦେଇ
ଆମର ଆଗରୁ ମାନେ ଏତେ ପରିବା ହଉଥିଲା। ଆମ ମାମା ଗୋଟେ ଗୋଟେ ଏଡେ ଏଡେ ବେଗ ସବୁ କାଟିକି ଆମ ଅ ବଡ ମାଉସୀ ଘରକୁ ମଝିଆ ମାଉସୀ ଘରକୁ। ଆ ମାମୁଁ ଘରକୁ ଆମ ମାମୁଁ ଘରେ ବି ବେଶୀ ପରିବା ଚାଷ କରନ୍ତି, ଧାନ ଚାଷ ବି କରନ୍ତି କିନ୍ତୁ ଆମ ଉ ଆମ ଘରେ ଆଗରୁ ବେଶୀ କରୁଥିଲେ। ମାନେ ଏଇ ଯୋଉ ସଚିନ୍ଦ୍ରା ଜନି କାକୁ କୁଡି ଛୁଇଁ ଛି ଯୋଉ ଛୁଇଁ ଟା ଆମର ବାରମାସିଆ ଛୁଇଁ ମାନେ ପ୍ରତ୍ୟେକ ବାର ମାସରେ ହୁଏ। ଏବେ ସେ ଆମର ପୋଖରୀ ପୋଖରୀ ଟିକେ ଖୋଳା ଖୋଳି ହେଲା ତ ସେ ଛୁଇଁ ଗଛ ଟା ଭାଙ୍ଗି ଦେଇଛନ୍ତି। ଉ ନ ହଲ ବଲେ ଛୁଇଁ ପାଖରୁ ସବୁ ବାଇଗଣ ଶାଗ ସବୁ ଆମ ଘରେ ବି ମାନେ ହଉଥିଲା ଏବେ ଆଉ ମାମାଣ ଗୋଟେ ନର୍ସ ଚାକିରୀ କରୁଛନ୍ତି ତ ତାଙ୍କୁ ଟାଇମ ହଉନି ବାଡି ଘରାନେ ଜଗିକି ଦେଖିବା ପାଇଁ ପାଣି ଦବା ପାଇଁ ଇଏ କରିବା ପାଇଁ
ହ
ତାଙ୍କୁ ଟାଇମ ହଉନି ସେଇଥିପାଇଁ ଆଉ ବାଡିରେ କିଛି ପରିବା ଏମିତି ସବୁ ହେଇ ହଁ ହେଇଛି ଶାଗ ହେଇଛି ଆଉ ଭେଣ୍ଡି ଗଛ ଲଗେଇଥିଲି ଦେଖି ମାନେ ଲ ମଞ୍ଜି ପକେଇଥିଲେ ଉଠିଥିଲା ଆଉ। ଆଉ କିଛି ମୁଁ ଦେଖିନି ଆଉ ଏବେ ହଉନି ବି କିଛି ସେମିତି
ନାଇଁ ଏବ ବର୍ଷ ଯୋଉ ଖରା ହେଲା ଆମର ବି ଫସଲ କରୁଛୁ ପରିବା କରୁଛୁ ମାନେ ଗଛ ସବୁ ଉଠି ଯାଆନ୍ତାନି ଏ ଯୋଉ ଖରା ହେଲା ତାତିକ ଆଉ ଗଛ ଲଗେଇଲେ ବି ସେମାନେ ତାତିିକି ମରିଗଲା ସେ ଗଛ ସବୁ ସବୁ ଗଛ ବର୍ଷା ଷ୍ଟାର୍ଟ ହେଇଗଲେ ଆମର ସବୁ ପୁଣି ଗଛ ନୂଆ ଗଛ ଲାଗ ନୂଆ ଗଛ ଲାଗିଯିବ ଜହ୍ନି ଯେମିତି ଭେଣ୍ କାପୁଡି ଏଇଗୁଡା ସବୁ ଲାଗିବ ବୋଲି ମଞ୍ଜି ସବୁ। କି ନା ହେକି ଆସିଛି ଚାଷ ବି ହେଇଯାଇଛି। ହେଇଯାଇଛି ସବୁ ଲଗେଇ ବୁ ଖରା ଲାଗେ ଡରିକିନି କାଲି ଗୋଟେ ବର୍ଷା ହେଇଛି ଆଜି ଯଦି ବର୍ଷା ମୁ ହେଇଯାଆନ୍ତା ଆରାମସେ ଲଗେଇଦବୁ ତିନିଟା ତିନିଟା ବେଳକୁ ଲଗେଇବୁ ତାପରେ ଯଦି ବର୍ଷାଟା ହେଲା ତାହେଲେ ଠିକ୍ ଅଛି ଓକେ। ହେଇଯିବ ଧାନ ଚାଷ ବି ଆମର ଚାଲିଛି ତଳି ଏ ବି ସବୁ ପକାପୁକ ଚାଲିଛି। ଜି।
ହଁ ଏବେ ତ ସମସ୍ତଙ୍କ ହଁ ଏବେ ତ ସମସ୍ତଙ୍କ ଘରେ ତଳି ପଡୁଛି। ହ।
ହଁ ବର୍ଷା ନାଇଁ ନା ବର୍ଷା ନାଇଁ ବର୍ଷା। ଷା ହେଇଗଲେ ଗୋଟେ କିଛି ନହିଁ ହଁ ସେ ତଳି ପକେଇ ଦେଇ କାରଣ ହଁ ଘରେ ଧାନ ଥାନ୍ତା। ବା ନିଜ ଘରେ ଧାନରେ କରିଦେଲ ତଳି ପକେଇଦେଲ ବାଧିବନି ଆମର ମାନେ ଆମ ଆମର ବୁଲନୁ ଗାଁରେ ସମସ୍ତେ କିଣିକି ଆଣି
ଆମର ବି କିଣିକି ଆଣିକି ଧାନ ପକଉଛନ୍ତି ତୋଳି। ଆମର ବି କିଣିକି ଆଣିି ପକଉଛନ୍ତି କିନ୍ତୁ ଆଗ ଅପେକ୍ଷା
ପକେଇଛୁ ସେମିତି ପାଣି ମାନେ ଟିକେ ସୁବିଧା ଅଛି ଗୋଟେ ପ କୂଅ ଅଛିଠି ତାପରେ କେନାଲ ଯାଇଛି। ସେ କୂଅରୁ ପାଣି ମେସିନ ଦ୍ଵାରା ଉଠେଇକି ସେ ପାଣି ମଡେଇକି ତଳି ପକେଇ। ଦେଇଛୁ ତାପରେ ବି ବର୍ଷା ନାହିଁ କାଲି ଟିକେ ଅଳ୍ପକେ ହେଇଛି। ସେ ଭଗବାନଙ୍କ ଇଚ୍ଛା ଅଛି ହଉଛି କି ନାଇଁ ମନ ଦୁଃଖରେ ସବୁ ଅଛନ୍ତି ନାଇଁ
ହଁ ହଁ। ହଁ ଯେତେ ହେଲେ ଚାଷୀ ତ ପାଣି ବିନା ତାଙ୍କର ସବୁ କିଛି।
ଆ ନିଶ୍ଚିନ୍ତ ଏମତି ହଁ ନାଇଁ ସବୁ ଲୋକ ମାନେ ହଁ ଘର ଧାନରେ ସିଏ ତଳି ପକା ମତେ ତାଙ୍କୁ ବାଧନ୍ତାନହି ହଁ ଘରେ ରଖିଥିଲୁ ଯେହେତୁ ଆସିକି ମାନେ କିଣିକି ଆଣିଦେ ଆଣିଲା ବଳ ପକେଇଦେଲା ବେ ମରିଗଲେ ଇଗଲାଣି ସେ ମନ ତ ଦୁଃଖ ନିଶ୍ଚିନ୍ତ ରହୁଛି ତାଙ୍କର ନାଇଁ। ତଥାପି ଏ ବର୍ଷ ଯୋଉ ଭଳିଆ ଖରା ହେଲ ରଥଯାତ୍ରା ବେଳକୁ ସେଭଳିଆ ଖରା
ହଉ ଆଣ୍ଟି ମୁଁ ଆପଣଙ୍କ ସହିତ ଟିକେ ପରେ କଥା ହଉଛି। ହ